ରାହୁଲ
ନମସ୍କାର ବନ୍ଧୁ।
ହଁ ଚାଲଛି।
ସେମିତି ତ ବିଶେଷ କିଛି ଚାଲି ନାହିଁ ଯେମିତି କିି ଆପଣ ଜାଣିପାରୁଥିବେ ଏବେ ସନ୍ଧ୍ୟା ସମୟ ଚାଲିଛି ସନ୍ଧ୍ୟା ସମୟରେ ଟି ବା କଫି ମୋର ବନ୍ଧୁ ଜଣେ ଦେଲେ। ମୁଁ ବସିକି ପିଉଛି, ଆପଣଙ୍କର କଣ କେମିତି ଚାଲିଛି?
ସବୁ ଭଲ ଚାଲିଛି ଆଉ କହୁଥିଲି କି ଆଉ କଣ ପ୍ରୋଗ୍ରାମ ଚାଲିଛି ଆଉ ଆମର ବର୍ଷା ଋତୁ ଆସୁଛି କଣ ସବୁ ଚାଲିଛି ସେଇଟା କୁହନ୍ତୁ।
ଆଜ୍ଞା ବନ୍ଧୁ ଯେମିତି କିି ଆପଣ କହିଲେ ବର୍ଷା ଋତୁ ଆସୁଛି। ଅ ଉ ଯେମିତି କିି ବର୍ଷା ଋତୁ ତ ଅଲ୍ ଆସି ସାରିଲାଣି। କେମତି ଆପଣ ଜାଣିପାରୁଥିବେ ଆପଣଙ୍କ ଆଡେ ବର୍ଷା ହଉଛି କି ନାଇ? ତ ସେଟା ତ ମୁଁ କହିପାରିବିନି ଏବେ ଆମ ଆଡେ ତ କିଛି ଦିନ ହେଲା ବର୍ଷା ଜୋରସୋର ଚାଲିଛି ସକାଳେ ବର୍ଷା ହଉଛି ତ ଖରା ବଳେ ଖରା ହଉଛି ସନ୍ଧ୍ୟା ବଳେ ପୁଣି ବର୍ଷା ହଉଚଛି ଏମିତି ଚାଲିଛି। ଆପଣଙ୍କ ଆଡେ କଣ କେମିତି ପାଣିପାଗ ଚାଲିଛି ତା ବିଷୟରେ ଟିକେ କିଛି କୁହନ୍ତୁ?
ତମାନ ତ ଖରା ଅଛି ତ ବଧୁ ସନ୍ଧ୍ୟା ହେଇ ନାହିଁ।
ଆଜ୍ଞା!
ବର୍ତ୍ତମାନ ପର୍ଯ୍ୟନ୍ତ ଖରା ଅଛି ସନ୍ଧ୍ୟା ହେଇନାହିଁ। ବଟ ସୁଲୁସୁଲିଆ ପବନଟେ ଦଉଛି। ପବନ ସହିତ ଖରା ବି ଦଉଛି ଆଉ।
ଆଜ୍ଞା ନିଶ୍ଚିତ ଭାବରେ ମୁଁ ବି ଦେଖି ପାରୁଛି ଏଠି ଟିକେ ଟିକେ ଖରା ହଉଛି ବର୍ଷା ମଧ୍ୟ ନାହିଁ ଏ ମତେ ବଟ ପାଗ ଟା ବହୁତ ସୁନ୍ଦର ଲାଗୁଛି। ଆଉ ଆପଣଙ୍କର ଆଜି କଣ ଦୈନନ୍ଦିନ ଜୀବନ କେମିତି କଣ ଚାଲିଛି ଆଉ ଯେମିତି କିି ଆପଣ କହିଲେ ବନ୍ଧୁ, ବର୍ଷା ଋତୁ ବି ଜାଣିବା ପାଇଁ ଚାହୁଁଛନ୍ତି ଆପଣ ତ ବର୍ଷା ଋତୁରେ ବିଭିନ୍ନ ପ୍ରକାରର ଫଳ ମଧ୍ୟ ଆସେ ବଜାର କୁ ତ ତା ମଧ୍ୟରୁ ଆପଣ କଣ ଭଲ ଫଳ ପନିପରିବା କଣ ଖାଇବାକୁ ପସନ୍ଦ କରନ୍ତି?
ଫଳ ପନିପରିବା କହିବାକୁ ଗଲେ ବର୍ଷା ଜଷ୍ଟ ଷ୍ଟାର୍ଟିଂ ହେଇ ଆସୁ ତୁ ଜାମୁକୋଳି ଖାଇବାକୁ ଭଲ ଲାଗେ।
ଆଜ୍ଞା। ତ ଆପଣଙ୍କର ମୁଁ ଯେମିତିକି ଜାଣିଲି ଆପଣଙ୍କୁ ଜାମୁକୋଳି ବହୁତ ଭଲ ଲାଗେ ବୋଧେ?
ଆଜ୍ଞା ଆଜ୍ଞା।
ଆଜ୍ଞା ମତେ ମଧ୍ଯ ଜାମୁକୋଳି ବହୁତ ପସନ୍ଦ ଆଉ ଯେମିତି ବର୍ଷାଦିନେ ଆପଣଙ୍କର କଣ କେମିତି ବାହାରେ ବୁଲିବାକୁ ଭଲ ଲାଗେ କି? କିଛି କାମ କରିବାକୁ ଭଲ ଲାଗେ ତା ଉପରେ କିଛି ଆପଣଙ୍କୁ କଣ କଣ ସବୁ ଭଲ ଲାଗେ?
ଏତେ ବାହାରେ ବୁଲିବାକୁ ଭଲ ଲାଗେନି। ଆଉ ବର୍ଷା ଦିନରେ ଖାଲି ଏମିତି ଘର ଭଲଭଲ ରୋଷେଇ କରିକି ବର୍ଷା ହଉଥିବ ଖାଇ ଖାଇବା ପାଇଁ। ମୋତେ ଭଲ ଲାଗେ ଆଉ ବର୍ଷା ଛାଡ଼ିଗଲେ ଏମିତି ପାହାଡ଼ ଅଞ୍ଚଳରେ ଟିକେ ଆମର ଯେହେତୁ ଆମେ ପାହାଡ ଅଞ୍ଚଳ ସାଇଟଟା ପାହାଡ଼ ସମୁଦ୍ର ବେଢ଼ିକି ରହିଥାଏ। ଏମିତି ବାହାରେ ଆସିଲେ ହିଁ ଟିକେ ଭଲ ଲାଗେ। ବେଶୀ ଦୂରକୁ ଯିବା ପାଇଁ ନୁହେଁ ଗ୍ରାମରେ ରହି। ସିମ୍ପୁଲ ଜୀବନ ଯାପନ କରିବାକୁ ସାଧାରଣ ଜୀବନ ଯାପନ କରିବାକୁ ଭଲ ଲାଗେ।
ଆଜ୍ଞା ଯେମିତି କିି ଆପଣ କହିଲେ ଗ୍ରାମର ରହି ସାଧାରଣ ଜୀବନଯାପନ କରିବାକୁ ଭଲ ଲାଗେ କାହିଁକି ନା ଗ୍ରାମ ଜୀବନ ବହୁତ ସୁନ୍ଦର ବନ୍ଧୁ ସେ ଜୀବନ ଯିଏ ବଞ୍ଚିଛି ତାକୁ ଆଉ ଅଲଗା ସହର ଜୀଵ ଜୀବନ ଭଲ ଲାଗିବନି ତ ଆପଣଙ୍କୁ ମଧ୍ୟ ଗ୍ରାମ ଜୀବନ ଲାଗେ ଶୁଣି ବହୁତ ଖୁସି ଲାଗିଲା ମତେ ମଧ୍ୟ ଗ୍ରାମ୍ୟ ଜୀବନ ଭଲ ଲାଗେ କିନ୍ତୁ କର୍ମ ତ କରିବାକୁ ପଡିବ ବାହାରେ ତ ଆସିକି ରହିଲେ ହିଁ କର୍ମ କରିପାରିବୁ।
ତ ଆପଣ ଏବେ କୋଉଠି ଗ୍ରାମରେ ରହୁଛନ୍ତି ନା ବାହାରେ ଆସିକି କର୍ମ ପାଇଁ ରହୁଛନ୍ତି।
ବର୍ତ୍ତମାନ ତ ମୁଁ ଗ୍ରାମରେ ରହୁନି ବାହାରେ ରହୁଛି। ତ ବହୁତ କିନ୍ତୁ ବହୁତ କିନ୍ତୁ ଆମ ଗ୍ରାମର ଚାଲିଚଳନକୁ ମୁଁ ବହୁତ ମିସ୍ କରେ ଠିକ ଅଛି ମାମ
ଆଜ୍ଞା।
ଏଇ ହଉଛି ଆମର ଜୀବନଯାପନ ଆଉ ଆପଣ ଏବେ ବୋଧେ ଗ୍ରାମରେ ଅଛନ୍ତି ନା କେଉଁଠି ଅଛନ୍ତି?
ନାଁ ନାଁ ଗ୍ରାମର ତ ଯେମିତି କି ମୁଁ ଆପଣଙ୍କୁ କହିଲି କି କାର୍ଯ୍ୟବହୁଳ ଜୀବନ ରହୁଛି କର୍ମକ୍ଷେତ୍ରକୁ ଯିବାକୁ ପଡିବ ତ ମୁଁ ଏବେ ଗ୍ରାମରେ ରହୁନି ଗ୍ରାମଠୁ ଦୂରରେ ରହୁଛି ଗୋଟେ ଗ୍ରାମଠୁ ଦୂରରେ ରହିବାର ଦୁଃଖ ମ ମଧ୍ୟ ରହୁଛି
ଆଜ୍ଞା। ବୁଝିଲି ବୁଝିଲି ସବୁ ଦୁଃଖ ରହୁଛି ବଟ ଯାହାବି ହେଲେ ଆମକୁ ଯିବା ପାଇଁ ପଡ଼ିବ ଆମେ ପଇସା ଇନକମ୍ କରିବାକୁ ହେଲେ ଯୁଆଡ଼େନା ଯୁଆଡ଼େନା ହେଲେ ଆମକୁ ଯିବା ପାଇଁ ପଡିବ ପଡିବ ନହେଲେ ଆମେ କର୍ମକ୍ଷେତ୍ରରେ ଯଦି ଆମେ କାମ ନ କରିବୁ ତାହେଲେ ଆମେ ଘର ପାଇଁ କିଛିବି କରିପାରିବୁ ନାହିଁ।
ଆଜ୍ଞା ଆଜ୍ଞା ନିଶ୍ଚିତ ଭାବରେ କାହିଁକି ନା କର୍ମକ୍ଷେତ୍ରକୁ ତ ଯିବାକୁ ପଡିବ ଯେମିତି କି ଆପଣ କହିଲେ କି ବର୍ଷା ଦିନ ବିଷୟରେ ଆପଣ ପଚାରୁଥିଲେ ତ ଋତୁ ମାନଙ୍କ ମଧ୍ୟ ରୁ ଆପଣଙ୍କୁ କୋଉ ଋତୁ ଟା ବେଶୀ ଭଲ ଲାଗେ?
ତ ଋତୁ ବହୁତ ଭଲ ଲାଗେ।
ଆଜ୍ଞା ଶୀତ ଋତୁ ଟା କଣ ପାଇଁ ଭଲ ଲାଗେ ତା ଭିତରେ କିଛି ପନିପରିବା ଖାଇବାକୁ ଭଲ ଲାଗେ ନା? ଋତଟା ଆପଣଙ୍କୁ ଭଲ ଲାଗେ।
ମୋତେ ଅକ୍ଚୁଆଲୀ ମୋତେ ଗରମ ବର୍ଷା ମୋ ଦେହକୁ ମୋତେ ଶୀତ ମତେ ବହୁତ ପସନ୍ଦ ଆଉ ଶୀତ ଦିନରେ ବାହାରକୁ ବୁଲିବା ବଡ ବଡ ଜାଗାକୁ ଯିବା ବୁଲିବାକୁ ମୋତେ ବହୁତ ପସନ୍ଦ ଲାଗେ। ଆଉ ସେଥିପାଇଁ ମୋତେ ସେ ତୁ ବହୁତ୍ ଭଲ ଲାଗେ।
ଆଜ୍ଞା ନିଶ୍ଚିତ ଭାବରେ ଶୀତଋତ ଯୋଉଟା ଆପଣ କହିଲେ କାହିଁକି ନା ବର୍ଷା ନଥିବ ଖରା ନଥିବ। ବା ବାହାରେ ବୁଲିବା ପାଇଁ ବି ବହୁତ୍ ସୁନ୍ଦର ଲାଗେ ସେ ସମୟଟି। ତ ଆପଣଙ୍କର ସେମିତି କିଛି ଯୋଜନା ରହୁଛି କି?
ଯୋଜନା ତ ଅଛି ଆରଥର ମୁଁ ଯାଇଥିଲି। ଆଁ ଯା ଯୋଉ ଦୁବାଇ ଯାଇଥିଲି ବୁଲିବାକୁ। ଦୁବାଇ ଇସା ଯାହା ଅବ ତା ଏଥର ଦେଖିବା ସେମିତି କୁଆଡେ ବୁଲିବାକୁ ଯିବି ଆଉ।
ତ ଯେମିତି କହିଲେ ଆପଣ ଦୁବାଇ ଯାଇଥିଲେ। କି ଦୁବାଇ ର କେଉ କୋଉ ସ୍ଥାନ ଆପଣ ବୁଲିଥିଲେ। ଆଉ କେ କେମତି ଆପଣଙ୍କୁ ଅନୁଭବ ହେଇଥିଲା।
ଦୁବାଇରେ ପାଞ୍ଚ ଜୁନ୍ ରେ ଯାଇଥିଲି। ଆବୁଧାବିରେ ଯେଉଁ ବଡ ବୋର୍ସ ଖଲିପା ଯାଇଥିଲି। ଆଉ ଡେଜର୍ଟ ସଫାରି କରିଥିଲି। ତା ସହିତ ଆଉ ସେଠି ବହୁତ କିଛି ଜାଗା ଏମିତି ବଡ ବଡ ରୁଲର କୋଷ୍ଠରେ ବି ଥାଏ। ସେଠିରେ ବସିଥିଲି ବହୁତ ମଜା ଆସେ। ଉଁ ହୁଁ।
ଆଜ୍ଞା ଆଜ୍ଞା ଶୁଣି ବହୁତ ଖୁସି ଲାଗିଲା। ଆପଣ ଦେଶ ବାହାରକୁ ବି ଯାଇଛନ୍ତି।
ନାଇଁ ମୋତେ ଦେଶ ଭିତରେ ହିଁ ବୁଟିବାକୁ ଭଲ ଲାଗେ। ବଟ୍ ଯେହେତୁ ମୌକା ମିଳିଥିଲା ସାଙ୍ଗମାନେ ଯାଉଥିଲେ। ବନ୍ଧୁମାନେ ଯାଉଥିଲେ। ତ ମୁଁ ଚାଲିକି ଯାଇକି ପଳି ଆସିଥିଲି।
ଆଜ୍ଞା ଆଜ୍ଞା। ବତ ସୁନ୍ଦର ଲାଗିଲା ଆପଣଙ୍କ ସହିତ କଥା ହେଇକି।
ମୋତେ ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେବା ପାଇଁ। ମୁଁ ଚାହିଁବି ଆଗକୁ ବି ଯ ଆପଣ ଏମିତି କଲ୍ କରନ୍ତୁ। ଯେବେ ଫ୍ରି ସମୟ ଆପଣଙ୍କର ପାଉଛନ୍ତି। ଆପଣ କଣ କରନ୍ତୁ। ଆଉ ଆମେ ଦେଖାହବୁ ନିହାତି କେବେ ନା କେବେ ଆପଣ ଯଦି ଫ୍ରି ହଉଛନ୍ତି ଆପଣଙ୍କ ଲାଇଫରେ। ଆମେ ଦେଖା ନିଶ୍ଚିତ ହବୁ। ମୁଁ ଏଇଆ କହିବାକୁ ଯାଉଥିଲି ଯେ ଆମର ଶୀତ ଋତୁରେ ମତେ ଏଇଥିପାଇଁ ଯିବା ପାଇଁ ଭଲ ଲାଗେ। ଘରେ ବଢିଆ ଏସି ଦରକାର ନାହିଁ। ବ ଫେନ୍ ଦରକାର ନାହିଁ କିଛି ଦରକାର ନାହିଁ। ଆରାମ ସେ ଘରେ ବସିକରି ଆମେ ରହିପାରିବୁ। ଆଉ ଝାଳ ଝାଳ ମତେ ପସନ୍ଦ ନୁହେଁ। ଝାଳ ବହିବନି। ତ ବାହାରକୁ ଯିବୁନି। ଆଉ ଘରେ ଯାହାବି ରୋଷେଇ କରିକି ବି ଖାଇ ହୁଏ। ଆଉ ସନ୍ଧ୍ୟା ହେଲା ମାନେ ବହୁତ କିଛି କରିବାକୁ ଆ ଯେମିତି ଆମର ରୋଷେଇ